ହ୍ୟାଲୋ ହଁ କ।
କଣ କହ କରଛି
କିଛି ନୁହଁ ଖାଇକି ଆସିଲି ହ ତୁ ଖ ଆଉ ଆଉ ଆଜି ଯାଇଥିଲୁ ଖେଳିବାକୁ ଆଉ କଣ ସବୁ ଷ୍ଟାଟସ୍ ଦେଇଥିଲୁ। ତମ ତମ ଟିମ୍ ଓନ୍ କଲେ ନା କଣ କଣ
ଶୁଭୁନି କଣ କହୁଚୁ
ତମ ଟିମ୍ ଓନ୍ କଲା ନା କଣ
ନା ମ ହାରିଗଲା।
ହାରିଗଲା ତୁ ପୁଣି ଆ ଆଚ୍ଛା ତୁ କଣ ତମର ରନର୍ସ ଅପ୍ ହେଲ ନା କଣ ଟ୍ରଫି ଧରିଥିଲୁ।
ହଁ।
ଆଛା ଆଉ ତ ପଢାପଢି
ପଢାପଢ଼ି ତ ଚାଲିନି ଭଲ। ରୋଷେଇ କଣ କରିଥିଲୁ।
ମୁଁ ଆଜି ମତେ ସେ ତାୱା ଦେଇକି ଗଲେ ରୁଟି କରିଥିଲି ଏବେ କଲି ଜଷ୍ଟ ଭୋକ ବି କରୁଥିଲା ସନ୍ଧ୍ୟାବେଳେ କିଛି ଖାଇ ନଥିଲି ରୁଟି କରିଥିଲି ଆଉ ପୋଟଳଆଳୁ ଭଜା। କଲି ଖାଇଲି ରୁଟି ଅବଶ୍ୟ ଟିକେ ଠିକ ରେ ହେଇନଥିଲା ଚଳିବ ଆଉ କଣ କହ ଆଉ ତୁ
ହଁ ଘରେ ରୋଷଇ ହଉଚି।
ଅ ହୋ। ଆଉ କଣ କହ
ହୁଁ ମମି କରିଥିଲା କଥା ହେଇଥିଲି ତା ସାଙ୍ଗରେ।
ଆଉ ତୁ ଏ ମା ମାନେ ଡିସେମ୍ବର ଦବୁ ନା କେବେ ଦବୁ ଫାଇନା ଟା।
ମୋର ତ ଏବେ ଇଣ୍ଟରନାଲ ପଳେଇବେ ଚାରି ପାଞ୍ଚ ମାସ।
କୁଆଡେ ଯିବୁ
ଚାରି ପାଞ୍ଚ ମାସ ପଳେଇବି ପଡିଯିବ ନା ଇଣ୍ଟର୍ଣାଲ। ଆ ଠିକ ହେଇନି କୋଉ ବ୍ରାଞ୍ଚ ଅନୁଗୁଳ କି ଆସିନି ଏପନ୍ତ ଆସିଯିବ ଆଉ।
ହୁ ହୁ ହଉ ଆଉ କଣ
ହୁ ଚାଲ। ଚାରି ପାଞ୍ଚ ମାସ ଚାଲିବ ଏବେ ଆଉ।
କହ ମୁଁ ଭାବୁଛି ନେଟ ଟା ଦେବି ଦେବିନ ଦେବି ଦେବିନ ହଉଛି ଭାବୁଛି ସେ ରୋହିତ ଅଛନ୍ତି ମୁ ଭାବୁଛି ଦେଇଦବି ସେକେଣ୍ଡ ସିଫ୍ଟ ବି ପଡିଚି। ଆ ଆ। ହଁ ଭାବୁଛି ଦେଇଦେବି। ଡିସେମ୍ବର ପାଇଁ ଲାଗୁଛି ଦେଖିବା କ୍ଲାରିଫାୟ ମାନେ କ୍ଲିୟର କରିବା ଆଉ। ଆଉ କଣ କହ?
ପକ୍କା ଯିବ କୋଉଦିନ।
କ କା ଜି। ଏ ବାଆରରେ ବୁଝିଲେ।
ଗରମ ହଉଛି। ଟିକେ ରୁମ ରେ ଆଜି ଟିକେ କେଦା ଲାଗୁଛି। ଆସ କାବଲେ। ଲାଇଟ୍ ପଳେଇ ଯାଇଥିଲା। ବେସି ଟାଇମ ପାଇଁ ଯାଇନଥିଲା ଅବସ୍ୟ। ଉ ହଁରେ ଟେବୁଲ ଫ୍ୟାନ ଆଣିଛି ଯେ ହେଲେ କଥା ହଉଛି ବୋଲି ଦେଇନି ଦେବି ଆଉ ଆରେ ଛୋଟ ଖଟଟା ଟିକେ ଛୋଟ ହେଲା। ଛୋଟ ମାନେ କଣ କହନି ଆ ତୁ ପାଖୁକୁ ହବ। ତ ଟେବୁଲ ପ୍ରିନ୍ ରଖିବାକୁ ସବୁ ଠିକରେ ଇଏ ନାହିଁ ବାକ୍ସଉପରେ ରଖନ୍ତି ବାକ୍ସଉପରେ ଜିନିଷ ରଖିଛି ତଳେ ବେଳେବେଳେ ଶୋଇପଡେ। ଏମତି କରେ ଆଉ।
ଏବେ କଣ କରୁଚୁ? ପଢୁଥୁଲ ନା କଣ କରୁଥୁଲ?
ଫୋନ୍ କରିଦେଇ। ରୋଷେଇ କରିବା ଖା ଆଜ୍ଞା।
ହଁ ହଁ। ଆଉ କଣ କହ।
ଆଉ କଁ? ଶୀତଳ ଷଷ୍ଠୀ କୋଉ ଦିନ ଗଲା?
ଶୀତଳ ଷଷ୍ଠୀ ଗଲା ଏଇ ଗୁରୁବାରେ।
ହଁ।
ଯେଉଁ ଦିନ ତୁ ନନ୍ ଭେଜ ଖାଇଥିଲୁ, ମୁଁ ତତେ ମନା କରୁଥିଲି। ଆଉ ଗାଁ ରେ ସେଠି ଯେଉଁ ପୂଜା ହଉଚି କଣ ତ, ଗୋଟେ ଜଗନ୍ନାଥ ମନ୍ଦିର ବଡ଼ଟା ହଉଚି, ପ୍ରତିଷ୍ଠା ହଉଚି କିନ୍ତୁ ଭାବୁଚି ଯିବି ନା, ଗଲେ କିଛି ନାହିଁ, ଚାରି ପାଞ୍ଚ ଦିନ ମେନ ହେଲେ ଆଡ଼େ ଛୁଟି ହୋଇଯିବ କାଲି। ତରୁ ଷ୍ଟାର୍ଟ।
ୟୁଟ୍ୟୁବ ରେ ଆଛା ଠିକ୍।
ବିବିନା ଭାବୁଚି ଆଉ। ଆଉ, ଆଁ।
କୋଉଠି ଜିବୁନା?
ଘରୁକୁ। ମାନେ କାଲିଠାରୁ ପୂଜା ଷ୍ଟାର୍ଟ ନା ତାପରେ ଆଜି ଦିଦି ହେରିକା ତା ଫ୍ୟାମିଲି ଆସିଲେ। ସେମାନେ ରହିବେ। ସେ ଯୋଉ ପୂଜା ହଉଚି ସେଇ ପାଇଁ ଆସି ନାଁ ତୁ ଆଉ, ଭାଉଜ ହେରିକା ସିଏବି ଯାଇଥିଲେ ତାଙ୍କ ଘରକୁ, ସିଏ ବି ଆଜି ଆଇଲେ।
ହୁଁ।
ନିଅ।
ତୁ ଆଉନୁ।
ନା ଗଲେ କିଛି ନାହିଁ। ମେନ୍ କଥା ଏ ଚାରି, ପାଞ୍ଚ ଦିନି ଛୁଟି ହେଇଯିବ। ନା, ଦେଖେ ଶନିବାର, ରବିବାର ପାଖାପାଖି ଥାଆନ୍ତା। ହଁ, ଗୋଟେ ପ୍ରକାର କଥା ହେଇକି ଯାଇଥାନ୍ତୁ, କଣ କରିଥାନ୍ତୁ। ଆଉ ଏଟା ହେଇଯାଉଛି ମୋର ସୋମବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ହବ୍। ବ ଆଉଟ୍। ଚାର ଦିନି ଛୁଟି ହେଇଗଲାଳକୁ ଗୋଟ୍ ଏ ସପ୍ତାହ ଥୋଡ଼ି ନା ଛୁଟି କରିକିନା ଯିବି। ସେଇଆଉ।
ଦେ ଏ ଖେ
ହଁ ଦେଖିୟା କଣ କରିବି ଆଉ। ଆଉ, ଆଉ ଙ୍କ କହ, ତୁ ସବୁବେଳେ କଣ ପଳେଇ ଆସୁଛୁ, ସାଢ଼େ ଗୋଟେ ଦିଟା ବେଳକୁ କି?
ସବୁବେଳେ କଣ କାମ ନାହିଁ ସିଷ୍ଟମ୍ ଓପନ୍ ହଉନି। ୟୁଜର୍ ସାରିଯାଇଛି, ତ ଆମର ଓ ଆଉ ଗୋଟେ ମାସ ପାଇଁ କନ୍ଟ୍ରାକ୍ଟ ବଢ଼ିଲା। ସେ ସେଇଥିପାଇଁ ଚାଲିଛି। ତମ ମେଲ୍ ଫେଲ୍ ଦିଆ ହେଉଚି, ବଢ଼େଇବେ ଟାଇମ୍ ନଉଚନି।
ଆଛା।
କାଲି ବୋଧେ ହେଇଯାଇଥିବ?
ହୁଁ, ମୁଁ ଆଜି ଭାବୁଥିଲି ମୋ ଲିଙ୍କଦିନ୍ ‌ର ପ୍ରୋଫାଇଲ୍‌ଟା ଅପଡେଟ୍ କରିଥାନ୍ତି। ଦେଖିଆ, କରିବା ବସିକି ଏବେ ଟିକେ। ହେଲେ ଆମର ମାନେ, ଆଁ
କଣ ବ୍ୟାଙ୍କ ରହିଲେ ପଳିଆ ଜରୁରୀ
ହଁ ହଁ।
ହଁ ଅଉ କଣ କହ? ହୁଁ ମା ଆଉ କଣ କହିବି? କହ କଣ ଆଉ କଣ କରହିବି ତତେ ଆଉ ଗ୍ଲାସ ଫ୍ଲାସ କିଛି କିଣିନୁ?
କ୍ଲାସ କରିଥିଲି ଗୋଟେ କରୁଛ ଅଉ।
ହୁଁ ମୁଁ ତତେ କହିଥିଲି ତୋର ଏକାଉଣ୍ଟିଂ ବହି କଣ ଅଛି ଯଦି ମତେ ଦବୁ ତ? ଆଡ଼ଭାନ୍ସ ଆକାଉଣ୍ଟିଙ୍ଗ ର କିଛି ଅ ଅଛି କି କ୍ୱଶ୍ଚିନ ସରି ବହି ଆଡ଼ଭାନ୍ସ ନ୍ସ ଏକାଉଣ୍ଟିଂ ହେଲା କି ମାନେଜମେଣ୍ଟ ଏକାଉଣ୍ଟିଂ ହେଲା।
ମ୍ୟାନେଜର କାମ ଏଡଭାନ୍ସ ଆକାଉଣ୍ଟ ନାହିଁ। ଆଉ ମୋର କର୍ପୋରେଟର ଆକାଉଟିଙ୍ଗ ଫାଇନାନ୍ସ ଏଡଭାନ୍ସ ଆକାଉଟିଙ୍ଗ ସିଏ ର
ହଉ ତୋର ଏଣ୍ଟର ସରିଚି ଚିନା ଏଇ ଦିଇଟା ମତେ ସେ ବହି ଦିଇଟା ଦବୁ ତ ପଢିବି ଟିକେ ହଁ ଆଉ କଣ କହ କାଲି ଠାରୁ ପୁଣି ଯିବି କଥା ଗଲେ ଅଉ କଣ କହ କାଲିଠାରୁ ଫୁଣୀ ଯିବି ଗଲେ କିଛି ନାହିଁ ହେଲେ ସେ ଉବେର ମାନେ ଅସପେଟ କରୁନାହାନ୍ତି ମତେ ପୁରା ଚିଡା ଲାଗୁଛି ତା ପାଇଁ ଗୋଟେ ଫୁର୍ତି ନକଲେ ହବ ନା? ଯହା ବି ହେଲେ ସ୍କୁଟି ଦରକାର ଆଉ କଣ କହ? ମୋତେ ଲାଗୁଛି ଆଉ କଣ କହ ଆଉ କଣ କହରେ ଟାଇମ ହେଇଯିବ।
ନା ବା ଆଉ କଣ ଅଶଛି କଣ କରିବା।
ଆଜି କଣ ତୁ ରୋଷେଇ କରୁନୁ କିଏ ରୋଷେଇ କରୁଛି କି?
ହଉ ଆଉ ଜଣେ କରୁଛି ମାଛ ତରକରି ଭୋକ କ ଲାଣି।
ହୁଁ ସାନ ଦାଦା କାଲି ଠାରୁ ମୁଁ ବି ଏମିତି ମାନେ ଟାଇମ ଟେବୁଲ ତ ବନେଇ ଦଉଛି କିନ୍ତୁ ସକାଳୁ ମତେ ଟିକେ ଉଠିବାକୁ ଭାରି କଷ୍ଟ ହୋଉଛି ବହୁତୁ କଷ୍ଟ ହଉଚ କିନ୍ତୁ କାଲିଠୁ ଯାହା ବି ହେଇଛିମ ଟାଇ ଟେବଲ କୁ ଫଲୋ ନ କଲେ ଆଟଲିଷ୍ଟ ସାତ ଦିନ ହବନି ନହେଲେ।
ହଁ ହଁ।
ହୁଁ।
ଶିଖିଲୁଣିୁ କଣ ସେଇଠି? ଉଁ।
ସେଇତ ନରମାଲୀ ମାନେ କୋମ୍ପୁଟର ରେ ଟିପିଙ୍ଗ ସ୍ପୀଡ଼ ପ୍ରାଟୀସ କରୁଛନ୍ତି ହେଲା। ମୋର ଥର ଅଛି ଜମାରୁ ଆଉ କଣ ତାପରେ ଶିଖେଇବେ ସବୁ ଅନଲାଇନରେ କେମତି ଫର୍ମପ୍କୁ ଆପ୍ଲାଏ କରାଏ କ ଆଉ କିନ୍ତୁ ମାନେ ବେସିକ୍ ନଲେଜ ମିଳୁଛି ବହୁତ ବେସିକ୍ ମାନେ କଣ କହନି ମାନେ କେମିତି ଗୋଟେ ଆକଚୁଲି ମାନେ ଯଦି କିଛି ଗୋଟେ କଣ ହେଇ ଥିବ ସପୋଜ ଗୋଟେ କ
ସେ ମାଗଣାରେ କରୁଛନ୍ତି କଣ ପାଇଁ ସେଠି
ଅଛି ତାର ରିଜନ ମୁଁ ତତେ ପରେ କହିବି ଆଉ ନଡି କେସନ ହୟାର ହୁଁ ଆ ଏଇଆ ଆଉ ତାପରେ କଣ ମାନ ମାନେ ସବୁବେଳେ ସେଲ୍ଫ ଇଣ୍ଟ୍ରଡକସନ ମାନେ ଯଦି ଗୋଟେ କମ୍ପାନୀ ଗଲୁ କଣ କେମତି କଣ କରିବୁ ଆଉ ବେଶିକାଲି ଏଟା ଗୋଟେ ଏଞ୍ଜିଓର ଗୋଟେ ପ୍ରୋଗ୍ରାମଟା ହେଲା।
ଓ ହୋ
ବିମସି ସାଙ୍ଗରେ ହେଇଛି କୋଲାପରେଟ ସେଇ ହିସାବରେ ହଉଛି ଆଉ
ହୁଁ ହୁଁ
ହେଇଆ କିନ୍ତୁ ଆଉ ତାପରେ ଏ ରିଯୁମ୍ଏ ବନେଇବା ସି କେବେ କାନଭାରେ ନରମଲିୱାର୍ଡ୍ରେ ତ ଶିଖିଛି କିନ୍ତୁ କାନ୍ଭାରେ ସେମାନେ ଶିଖିବେ
ଆଉ କାନଭାରେ
ହୁଁ କାନଭା ଟା କଣ ସେଥିରେ ଟିକେ ଏଡିଟିଂ ଫେଡିଟି ପାଇଁ ଭଲ ଅଦୱାଇଜ ନହେଲେ ାର୍ରେ ତ ସବୁଠାରୁ ଭଲ
କମ ଏପ ଫ୍ରେମ୍ ପରେଇ ଆସିବ
ହଁ ହଉ ଠିକ ଅଛି ମୁଁ ରଖୁଛି ମୁଁ ତତେ କଲ୍ କରୁଛି ପରେ ହେଲା
ହଁ
ହଁ
ହୁଁ